ହାଲୋ।
ଜୟ ଜଗନ୍ନାଥ ଜୟ ମା ଶାରଳା।
ନମସ୍କାର। ହୁଁ ହୁଁ ସେଇ ମୁଁ କୋଉ ଯାଏଁ କଇଥିଲି?
ସେ ମନ୍ଦିର ଯୋଉ ସାରଳା ମା ଙ୍କ ମନ୍ଦିର ଯିବା କଥା।
ଓ ସେଟୁ ସେଇଦିନ ସେଟୁ ଅଗଷ୍ଟ ମାସରେ ରାତି ଦିଟା ବେଳୁ ବାହାରି ଗଲୁ। ଏଇଟି ଦେଖଥିଲେ ପ୍ରଥମ ମା ଙ୍କର ମୋର ଦର୍ଶନ। ସିଏ ତ ମତେ ଆଗୁରୁ ଦେଖିଥିବେ କିନ୍ତୁ ମୁଁ ତାଙ୍କୁ ପ୍ରଥମ ଥର ଦେଖିଲି।
ତାହେଲେ ଆମେ କୋଉଦିନ ପ୍ରଥମ ଥର ଦେଖିବୁ ତମୁକୁ?
ତମେ ଯୋଉ ଦିନ ଚାହିଁବ ସେଇ ଦିନ ଦେଖିବ କୋଉ ଦିନ ଆସିବା ସାଙ୍ଗରେ ଆସ। ବେକାରିଆ ଲୋକ ଘରେ ସବୁବେଳେ ବସିଚି ସବୁବେଳେ ଦେଖା ହବ।
ନାଇଁ ସେମିତି କାଇଁ କୋଉଚନ୍ତି ସମ୍ ଭଗବାନ ସମସ୍ତଙ୍କୁ ଦେଇଚନ୍ତି ମାନେ କଣ? କିଛି ନା କିଛି କରିବା ପାଇଁ ସକ୍ଷମ କରେଇଛନ୍ତି ନାଁ ତେଣୁ କେହି ବେକାରୀ ନୁହନ୍ତି। ବୁଝି ପାରୁଛନ୍ତି। ଆଉ ତମେ କେମିତି କହୁଛ ତମେ ବେକାରୀ ବୋଲି।
ତମର ସ ସମୟ ଆସିନି ତ ସମୟ ଆସିଲେ ତ। ଅ ମାନେ ବହୁତ କିଛି କରି ପାରିବେ
ହୁଁ ଦେଖାଯାଉ ସମୟ କେବେ ଆସୁଛିି।
ଆସିନି ସମୟ ସମସ୍ତଙ୍କ ପାଇଁ ଆସେ ଆସେନି କାହିଁ
ମୋ ପାଖକୁ ତ ଦିଥର ଆସିଛି ସେ ଦିଥର ଟା ସମୟରେ ମୁଁ। ଆଉ ଗୋଟେ ସମୟ ପରିସ୍ଥିତି ହ କଣ କରଛ ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ହିସାବରେ ମୋତେ ସେତେବେଳେ ଅଠର ବର୍ଷ ହେଇଥିଲା, ଜଷ୍ଟ। ସେ ସଙ୍ଗରେ ଗୋଟେ ଛୋଟ ପିଲା ଆଉ ସେ ସମୟରେ ହେ ଏତେ ଜଲଦି କିଏ ଜବ୍ କରିବ ମୁଁ ଆଉ ଜବ୍ କରି ତ ଅବଶ୍ୟ ସେଟାଇଦ୍ ମେଡିକାଲ୍ କେସ୍ ପାଇଁ
ମାନେ ତମେ ଭଲ ମାନେ କଁ ଭଲ-ଅଁ, ଭଲ ଛାତ୍ର ତମେ। ମେଧାବୀ ଛାତ୍ର ତ।
ଥିଲା।
ସେ ସବୁରେ ଜଷ୍ଟ ଜଷ୍ଟ ପଢା ସରିଥିଲା ନା, ପଢା ସରିଲ ତ ପଢା ଚାଲିଥିଲା ଦଶମ ସରିଥିଲା ଜଷ୍ଟ। ପ୍ଲସ୍ ଟ ପ୍ଲସ୍ ଟୁ ସରିଲା ଜସ୍
ମାନେ, ପ୍ରଥମ ଶ୍ରେଣୀର ଛାତ୍ର ତମେ ତାହେଲେ।
ଏତେ ଆଗୁଆ ହେଇଥିଲେ ମୁଁ ଆଇଆଇଟି ନହେଲେ ଇଲେକ୍ଟ୍ରିକାଲ ପୋଷ୍ଟ ପାଇ
ତାହେଲେ ଦ୍ଵିତୀୟ ଶ୍ରେଣୀର
ଅବଶ୍ୟ। ପ୍ରଥ ମୁହରେ ଅଛି କେଳ ଯୋ ଯୁକ୍ତ ଦୁନିଟକୁ ଛାଡିଦେଲେ। ମୋର ବହୁତ୍ ସାରା ଦେହ ତା'ପରେ ଏମ୍ସ ଦି ଦି ମାସ୍ ତ ଭଳିକି ଓପରେ। ସେ ତିନିଟା ତାଙ୍କର ଏଥିରେ ଜଷ୍ଟ ଷାଠିଏ ହବା ପାଇଁ କି ପାଞ୍ଚ ମାର୍କ କମ୍ ଥିଲା।
ହଁ ନାଇଁନାଇଁ ସେତେ ଆମେ ତ ସେତେ ପାଠ ପଢିନୁ ନା? ଆମର ଅଣ୍ଡର ମାଟ୍ରିକ। ଏ ଦଶମ ଶ୍ରେଣୀ ଏ ଦଶମ ଦଶ ଦଶମ ଶ୍ରେଣୀ ଯାଙ୍କେ ଆମେ ପାଠ ପଢିଛୁ ଆଉ ପାଠ ସାଠ ତ ନାହିଁ ଆଉ କଣ କରିବା?
ତାପରେ ସେଠୁ ସେ ସମୟରେ ଅକ୍ଷର ହୋଇସାରଛି ତାପରେ ଟିକେ ସରିଲା ସେ ସମୟରେ ଜବ୍ ଆସିଥିଲା ଜବ ଯିବାକୁଥିଲା ପନ୍ଦର କୋଡିଏ ଦିନ ମୋ ଭଉଣୀର ପକ୍ଷାଘାତ।
ଗୋଟେ କଥା କହିଲେ ଖରାପ ଭାବିବେନି?
ହୁଁ।
କଥା କହିଲେ ଖରାପ ଭାବିବେନି ତ?
କଣଟା କଣ କହୁନୁ?
ନାଇଁ ଭାବିିବେ ଯଦି କାଇ ନା ଆମେ ଏତେ ପା ପାଠ ସାଠ ପଢିନୁ ନା ତମେ ଏତେ ପାଠ ସାଠ ପଢିଛ ତ ତ ଆମ ସହିତ କଥା ହବାକୁ
ହାଁ ହାଁ ହାଁ ହାଁ ହାଁ ହାଁ କୁହ କୁହ କୁହ?
କେ ଆମେ ଏତେ ପାଠ ସାଠ ପଢିନୁ ନା ତମେ ପାଠ ସାଠ ପଢିଲ ଛୁଆବେଳୁ ତ ତ ଆମ ସହିତ ମିଶିବା ପାଇଁ
ହଁ କୁହନ୍ତୁ ନା ମୁଁ ବି ନାଇଁ ମୁ ଏମିତିଆ ଯେ ଯଦି ମୋ ସାଙ୍ଗରେ କିଏ ମିଶିବା ପାଇଁ ଚାହୁଁଚି? ଯେମିତି ଗୋଟେ ପାଦ । ମିଶିବେ ମିଶିବା ପାଇଁ ମୁଁ ହଉଛି ଏଭଳିଆ।
କାଇଁ ନା ତମର ବ୍ରାହ୍ମଣ ଘର ତ ଆମର ତ ଏ ଅହ ସେମତି ଜାତିଭେଦ କିଛି କରିବେନି ତ।
ନା ନା ଚତୁ ବର୍ଣ୍ଣ । ଏଇଟା ଲେଖା ହେଇଛି ଗୀତାରେ। ଚାରିଟା କର୍ମ ଚାରିଟା ଧର୍ମ ମୁଁ ତିଆରି କରିଛି। କିନ୍ତୁ ସମସ୍ତେ ସମସ୍ତଙ୍କର କର୍ମ ଉପରେ ସେ ଟେ ସେ ବ୍ରାହ୍ମଣ ହୁଅନ୍ତୁ ବା ନା ସେ କ୍ଷତ୍ରିୟ ହଉବା ନାସେ ବୈଷ୍ୟ ହଉବା ନା ସେ ଶୁଦ୍ର ହେବ। କିନ୍ତୁ ସରକାର କଣ କରିଦେଲା ସେ ବ୍ରାହ୍ମଣର ପୁଅ ବ୍ରାହ୍ମଣ। ଶୁଦ୍ରର କୋଉ ମୋ ଇଚ୍ଛା ଉପରେ। ଯଦି ଗୋଟାଏ ବ୍ରାହ୍ମଣ ଘରର ପିଲା ବ୍ରାହ୍ମଣ ଘରର ପ୍ରଥମତ ଶୁଦ୍ର ଘରର କର୍ମ କରି ଶୁଦ୍ର ହେଇଗଲାଣି। ଯଦି ଗୋଟେ ଶୁଦ୍ର ଘରର ପିଲା ବ୍ରାହ୍ମଣ ସତରେ ଜାତି ଏ ନେଇ ବହୁ ଖରାପ ଇଏ କରିଦେଲା। ସରିଯାଇଛି।
ଏ ସେ ସେ ସେ ଶ୍ଳୋକଟା କଣ କହିଲ ତମେ?
ଚତୁର୍ ବର୍ଣ୍ଣ । ଚତୁର ବର୍ଣ୍ଣ। ଆଉ ଏତେ ଜଲଦି ମୁଁ କହିପାରିବି ନାହିଁ?
ହଉ ହେଲା ଆଉ।
କାଇଁ ସେଟା ମୁଁ ଭୁଲ୍ କହିଲି ବୋଧେ।
ନାଇଁ ନାଇଁ ଭୁଲ୍ ଭୁଲ୍ କହିଲ ମୁଁ ଜାଣିନି ଆକ୍ଚୁଆଲି ମୁଁ ସେଇଥିପାଇଁ ଧର ମୁଁ ସେଇଟା ଯଦି ଜାଣିବି ସେଇଟା ତମ ଠାରୁ ଶିଖିବି। ତାହେଲେ ମୁଁ ଆଉ କାହାକୁ କହିପାରିବି। ତେଣୁ କରି ମୁଁ ପଚାରିଲି ତମକୁ। ସେଟା ତ ସେଥିରେ ତୁମର ଜ୍ଞାନ ନାହିଁ। ତ ଯେହେତୁ ତମେ ବ୍ରାହ୍ମଣ ଘର ପିଲା ତ ସେତେ ବହୁତ୍ ଜ୍ଞାନ ଥିବ।
ଶୁଣୁ ଚର୍ତୁ ବର୍ଣ୍ଣମ୍ ମୟା ସୃଷ୍ଟମ୍, ମାନେ ମୋର ସୃଷ୍ଟି ଯୋଉ କୃଷ୍ଣ କହିଲେ। ସେ ଚାରିଟା ବର୍ଣ୍ଣରେ ମୁଁ ମୋର ସୃଷ୍ଟି କଲି। ଗୁଣ କର୍ମ ବିଭାଜ୍ୟସମ୍। ତା ମାନେ ଗୁଣ ଆଉ କର୍ମ ହିସାବରେ ତାଙ୍କୁ ମୁଁ ବିଭାଗ କଲି। ଯେ ତାଙ୍କର ଯେମିତି ଗୋଟା କୁକୁରର ଧର୍ମ ହଉଚି କୁକୁର ଭୁକିବ। ବିଲେଇ ର ଧର୍ମ ହଉଚି, ଯେ ଛାଡ କୁକୁରର ଧର୍ମ ହେଲା ସେ ଆଇଁଷ ଖାଇବ। କିନ୍ତୁ ସେଇ କାଟା ଗୋରି ର ଛେଳି ଗୋଟେ ସେ ହଉଚି ସାଧା ଖାଇବ। ସିଏ ସେଇ ଭଳିଆ ଦେଖିବା ପାଇଁ। କିନ୍ତୁ ସେ ଖାଉଚି କଣ ଆଇଁଷ ଖାଉନି ସେ ନିରାମିଷ ଖାଉଚି। ତାର ଗୁଣ କର୍ମ ହିସାବରେ ସେ ହେଲା କଣ ଛେଳି। ଆର ଗୁଣ କର୍ମ ବିଷୟରେ ସେ ହେଲା କଣ କୁକୁର ଦି ଜଣ ପ୍ରାୟ ସେମ୍ ଦେଖିବାକୁ ଚାରିଟା ଗୋଡ଼ । ମନ୍ଥଲି ନିଜ ନିଜର ହିସାବରେ ସେ ଟିକେ ଅଲଗା। ଚାରିଟା ବର୍ଣ୍ଣ ଥାଏ। ଗୋଟା ହଉଚି ।
ଆଚ୍ଛା।
ଗୁଣ ଆଉ କର୍ମ ହିସାବରେ ମୁଁ ସେମାନଙ୍କୁ ବିଭାଗ । ସେଇଟା ଆକଚୁଆଲି ବୁଝିପାରିଲେ। ନା ଆଉ କଣ ଅବୁଝା ରହିଲା?
ହୁଁ
ନାଇଁ ଯେ କେତେ ଜ୍ଞାନ ତମ ପାଖରେ ରଖିଚି। ନାଇଁ ପଢିଲା ଘର ଛୁଆ ସେ ହବ ଜ୍ଞାନ।
ନା ନା ସୋମ୍ୟ ସୋମ୍ୟ ଭାଇର ବହୁତ ଜ୍ଞାନ ଅଛି।
ଅଛି ତାଙ୍କ ପାଖରେ ବି ଅଛି ମୁଁ ମାନୁଚି।
ତାଙ୍କ ପାଖରେ ବହୁତ୍ ବହୁତ୍ ଅଛି। ଆମ୍ ମୁଁ ଏବେ ଏବେ ଆସିଚି ଏଇ ଲାଇନକୁ। ମୁଁ ଆଗରୁ ବହୁତ ଖରା
ରାକ୍ଷସ ପ୍ରକୃତି ର ଥିଲା ନା କଣ?
ହଁ ରାକ୍ଷାସ ହଁ ବାସ୍। ରାକ୍ଷାସ ଯେମିତି ମହିଷାଶୁର ସେମିତିଆ ଯେମିତିଆ ରାବଣ ସେଇ ଭଳିଆ ମୁଁ ଥିଲି। ଶାବଣ ବ୍ରାହ୍ମଣ ହେଇକି କଣ କରୁଥିଲା ମୁଁ ସେଇ ଘାଟରେ ରୋସେଇଥିଲି
ଏ ଆ
ସବୁଠାରୁ ପୃଥିବୀର ବଡ ପଣ୍ଟ୍ ତ ଥିଲା ନା ବଡ ପଣ୍ଡିତ ଥିଲା ନା ରାବଣ କଣ କଲା ସେ ପରା ଯଉ ଅ କହିଛନ୍ତି ନା ସେବେଳେ ଶିବ ତାଙ୍କ ସ୍ତୋତ୍ର ପଡିବ ସେ ସମୟରେ କପିଳାେଶ ପର୍ବତ ହଲିବ ତାରେ ଏତେ ବଳ ଥିଲା ଯେ ଗୋଟିଏ ଆଙ୍ଗୁଡିରେ ସେ ପର୍ବତ ଉଠେଇଦବ। କିନ୍ତୁ ସେ କଣ କଲା। ସବୁଥିରେ ସେ ସବୁଥିରେ ରାମଙ୍କଠୁ ହଁ ବଡ଼ ଥିଲା ବଡ଼ ଭକ୍ତ ଥିଲା ଶିବଙ୍କର ତାଠୁ ବଡ଼ ଭକ୍ତ କିଏ। ନିଜ ରକ୍ତରେ ସେ ଶିବଙ୍କୁ ପୂଜା କରିଛି। ସବୁଠୁରୁ ଜ୍ଞାନୀ ହିଁ ଥିଲା ସିଏ। ଉଚ୍ଚ ଜାତିର ବି ଥିଲା ସେ କେବଳ ତା ପାଖରେ ଗୋଟିଏ ଭୁଲ୍ ଥିଲା। କଣ ନା ତା ଚରିତ୍ର ତା ଚରିତ୍ର ଖରାପ ପାଇଁ ହିଁ ସେ ଗ୍ରାମ ପ ଠାରୁ ସେ ଆ
ଚରିତ୍ର ଖରାପ ହେଲେ ତ ସବୁ ଖରାପ ହେଇଯିବ ଆଉ।
ହ ଚରିତ୍ର ଖରାପ ଥିଲା ବୋଲି। ହୁଁ ସେଇଥିପାଇଁ ରାମ ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଯେ ଚରିତ୍ର ପାଇଁ। ଇଏ ହେଲେ କାହିଁକି ନା ଯୋଉ। ସେ ରାମ ଜଣେ ବିଷ୍ଣୁ ଗୁବି ମା ବୋଲି ତାକୁ କହିଥିଲେ। ସେ ରାମାୟଣରେ ଲେଖା ହେଇଛି ହଠାତ୍ ତାଙ୍କ ନାଁ ଟା ମୋର ମନେ ପଡୁନି। ସେ ସେ ବେଶ୍ୟାକୁ ବି ସେ ମା ରୂପରେ ମାନେ ଡାକି ଥିଲେ ତାକୁ। ସେ ରୁନି କଣ କରୁଥିଲେ। ଅନ୍ୟର ସ୍ତ୍ରୀକୁ ଚୋରି କରୁଥିଲେ ସେଇ ଗୋଟିଏ ଭୁଲ୍ ତାର। ଶାହାରେ ହଉ ଭାଇ କଥା ହେଇକି ବହୁତ ଭଲ ଲାଗିଲା। ଆମେ ପରେ କଥ
ପୁଣି କେବେ କଲ୍ କରିବି।
ଆଜ୍ଞା ଜୟ ଜଗନ୍ନାଥ।
ଆଜ୍ଞା ଜୟ ଜଗନ୍ନାଥ ଜୟ ମାଁ ସମଲେଇ।